ହାଲୋ।
ହାଲୋ।
ହାଲୋ କଣ କରୁଚ?
ଏଇଠି ବସିଥିଲି। ଆଉ ତମେ କଣ କରୁଚ? ଆଉ ସନ୍ଧ୍ୟାରେ କଣ ଜଳଖିଆ କରିଥିଲ?
ଜଳଖିଆ ସନ୍ଧ୍ୟାବେଳେ ଟିକେ ଉପମା କରି ଖାଇଥିଲୁ ଆଉ। ତମର ଜଳଖିଆ କଣ କରିଥିଲ?
ଖାଇଥିଲି ଆଉ। ରାତିରେ କଣ ରୋଷେଇ କରିଚ?
ରାତିରେ ରୋଷେଇ ଆମର ଆଜି ଆଇଁଷ ମନ୍ଧରେ। ଆମର ଆଜି ହେଇଛି ଚିକେନ ହେଇଛି, ରୁଟି ହେଇଛି।
ମତେ ଟିକେ ଚିକେନ ର ରେସିପି ଟା କହିଲ?
ଚିକେନ ର ରେସିପିଟା, ଫାଷ୍ଟ କଣ କରିବ ଚିକେନକୁୁ ଧୋଇକି କ୍ଲିନ୍ କରିକି ର ରଖିଦବ ତାପରେ ଅଦା, ରସ ରସୁଣ ଆଉ ପିଆଜ ପେଷ୍ଟ କରିଦବ। ଡାଲଚିନି ବି ତା ଦେହରେ ପକେଇ ପାରିବ ତାକୁ ପେଷ୍ଟ କରିଦବ। ପେଷ୍ଟ କରିକି ରଖିଦେଲ। ତାପରେ ଆମର କଣ କର ତେଲ ପକେଇକି ପିଆଜ କଢେଇ ଗୋଟେ ପ୍ୟାନ୍ ଗରମ କରିଦବ। ତେଲ ପକେଇଦବ ତେଲ ପକେଇ ତାଦେହରେ ପିଆଜ ଟିକେ ପକେଇଦବ। ବିଲାତି ଯଦି ଆଡିସନାଲି ଆପଣ ଚାହିଁବେ ଯଦି ପକେଇବ। ନ ଚାହିଁବ ଯଦି ନ ପକେଇବ। ବିଲାତି ଯଦି କାଟିକି ପକେଇଦବା। ତାପରେ ଲଙ୍କା ଲଙ୍କା ଗୁଣ୍ଡ ଟିକେ ସେ ପାଚିଲା ବେଳକୁ ଟିକେ ଲଙ୍କାଗୁଣ୍ଡ ଟିକେ ହଳଦୀ ଗୁଣ୍ଡ ପକେଇଦବ। ତାପରେ କଣ କରିବ ଯେତେବେଳେ ଟିକେ ଲାଲ ହେଇ ଆସିବ ସେତେବେଳକୁ ମସଲା ପକେଇଦବ। ମସଲା ଯାହା ଗ୍ରାଇଣ୍ଡିଙ୍ଗ କରି ରଖିଦବ ତାକୁ ପକେଇଦବ। ପକେଇକି ତାକୁ ଟିକେ ଅଳ୍ପ ସମୟ କଷିକି ତାପରେ ଆମର ଗୁଣ୍ଡ ମସଲା ଯାହା ରହିଲା ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ ମସଲା, ମିଟ୍ ମସଲା ବି ଆଡିସନାଲ ପକେଇଲେ ଚଳିବ ନ ପକେଇଲେ ଚଳିବ। ବାକି ଏ ସବୁୁ ପକେଇକି ଲୁଣ ସବୁ ପକେଇକି ଆପଣ କସିବ ପୁରା। କଷିବ ପୁରା ଖାଲି ପାଣି ଦେଇ ଦେଇ ଟିକେ କଷିବ। କଷିଦେଲା ପରେ ଆଳୁ ଛାଣିକି ରଖି ନହେଲେ ନାଇଁ ସେମତି କଞ୍ଚା ଆଳୁ ବି ପକେଇ ପାରିବ। ପକେଇଲ ତାକୁ ଭଲକି ଟିକେ କଷିବ ଘୋଡେଇ ଘୋଡେଇ। ତାକୁ କଷି ସାରିଲା ପରେ
ଚିକେନ କୁ ପକେଇକି ଭଲକି ଖାଲି ପାଣି ଜଷ୍ଟ ଅଳ୍ପ ଟିକେ ଟିକେ ପାଣି ଦେଇ ଦେଇ ତାକୁ ଭଲକି କସିବ। କସି କସି କସି କସି ପୁରା ଭଲକି ଯେତେବେଳେ ମସଲାର ତେଲ ଅଂଶ ଉପରକୁ ଆସିବ। ସେତେବେଳେ ତାକୁ ଟିକେ ଘୋଡେଇ ଦବ ପାଣି ଦେଇକି। ପନ୍ଦର କୋଡିଏ ମିନିଟ୍ ଖଣ୍ଡେ ଘୋଡେଇ ଦବ ତାପରେ ହେଇଯିବ। ତାପରେ ଗରମ ମସଲା ଟିକେ ଲାଷ୍ଟକୁ ମାରିଦବ। ହେଇଗଲା ଚିକେନ ରେସିପି ଆଉ।
ହୁଁ। ଆଚ୍ଛା ମତେ ଗୋଟେ କଥା କୁହନ୍ତୁ, ଆମେ ଯେତେବେଳେ ଗୋଟେ ଗୋଟେ ଟାଇମ୍ ରେ ଚିକେନ ବନଉଛେ। ସେଇଟା ଗୋଟେ ଗୋଟେ ଟାଇମ୍ ରେ ଆଇଁସିଣିଆ ସ୍ମେଲ ହଉଛି। ଗୋଟେ ଗୋଟେ ଟାଇମ୍ ରେ ଆଇଁଶିଣିଆ ସ୍ମେଲ ହଉନି। ସେଇଟା କଣ କଲେ ଆଇଁଷିଣିଆ ସ୍ମେଲ ହବନି।
ଆଇଁଷିଣିଆ ସ୍ମେଲ ହବନି ଯଦି ଚିକେନ ଧୋଇଲା ବେଳେ ତା ଦେରେ ଟିକେ ସୋରିଷ ତେଲ ପକେଇକି ଓଳେଇକି ଟିକେ ମ୍ୟାରିନେଟ୍ କରିକି ରଖିକି କରିବ ତାହେଲେ ସେଟା ସ୍ମେଲ୍ ହବନି। ବ୍ୟମ୍ ସୋରିଷର ସେତବେଳେ ବି ଯଦି ମ୍ୟାରିନେଟ୍ ନ କଲା ବଳେ ନ ପକେଇଲ ତରକାରୀ ବି ଯଦି ଭଲ ଟିକେ କଷିଲ ତ ସେ ଆଇଁଷିନିଆ ବାସ୍ନା ଟା ଏତେ ହବନି। କଞ୍ଚା ରହିଲେ ଟିକେ ଆଇଁଶିନିଆ ବାସ୍ନା ହବ।
ଆପଣ ଯୋଉ ମସଲା ୟୁଜ କରୁଛନ୍ତି ସେଇଟା ଆମର ରୁଚିର ନା ଭାରତର। ହଁ ହଁ ହ୍।
ସେମିତି କିଛି ନାହିଁ ଆମରଏ। ରୁଚି ର ବି କରେ ମୁଁ ଏମ୍ ଡି ଏଚ ର ବି କରେ ଯାହାର ବି କରିପାରିବ। ତମେ ମସଲା ସବୁ କଣ ୟୁଜ କର?
ଉପରେ।
ଆଜ୍ଞା ହଁ ଘରେ ଭଲ। ଏଠି କୋଉଠି ଭ କଟକ ରେ କୋଉଠି ଭଲ ଡ୍ରେସ ମିଳୁଛି କହିଲ?
ଆମର ତ ଜାଣିଥିବେ ଏଟା କମ୍ପିଟିସନ୍ ମାର୍କେଟ୍ ଚାଲିଛି। ଆମତ୍ରୀ ଶୁଳିଆରେ ବି ଏବେ ଗୋଟେ ବିଶାଲ ମେଗାମାଟ ଖୋଲିଛି ସେଇଠି ବି ଦେ ଦେଖିବେ ଭଲ ଭଲ ପ୍ରାଇସେ ରେ ଭଲ ଡିସ୍କାଉଣ୍ଟି ବି ଭଲ ମିଳୁଛି। କିଛି କିଛି ଅକେଜନ ଦେଖିକି ତାପରେ କଟକରେ ବି ଅମ୍ବରେ ନିଷ୍ଟାନ ଥିବେ ଭି ଟୁ ତାପରେ ଜୁଡ୍ ଟିଓ ଜାଣିଥିବେ ଗୋଟେ ନୂଆ ଖୋଲାହେଇଛି ନୂଆ ନାହିଁ ତଥାପି ୱନୟର, ଟୁୟର ପାଖପାଖି
ଯୁଡିଓ କୋଉ ଯେଗା ସେଟା ପପ
ଯୁଡିଓ ଆମର ପ୍ରପର ବାଦାମ ବାଡି। ବାଦାମ ବାଡିର ଜଷ୍ଟ ଟିକେ ଆଗକୁ। ସେଇଠି ଦେଖିବ ହୁଁ ହୁଁ ହୁଁ। ତାପରେ ଭଲ ସେଠି ବି ଭଲ ପ୍ରାଇସି ରେ ଭଲ ଡିସକାଉଣ୍ଟରେ ବି ମିଳେ। ହ୍ନ ହ୍ନ ଛୁକ। ଏମିତି ସବୁ ଦେଖିକି ଆଉ ଆମେ ତ ନର୍ମାଲି ଦୋକାନରୁ ଯାଇଁକି ଆଣିପାରିବା ଗୋଟେ ଗୋଟେ ଲୋକ ସୋରୁୁମ୍ ରୁ ଯାଇକି ଆମ ପର୍ଯ୍ୟଟ ଦେଖିକି ଆମେ ଯୋଉଠୁ ଯାଇକି ଆଣିଵୁ ଆଉ ଆମର ଭୁବନେଶ୍ଵରରେ ତାରିଣୀ ଜାଣିଥିବେ? ସେଇଠି ଭଲ ଡ୍ରେସ୍ ଆଉ ଶାଢ଼ୀ ବି ଭଲ ମିଳେ।
ଶାଢୀବେସି କାଲି ଶାଢୀ ବେଶି କାଲି କୋଉଠି ଭଲ ମିଳେ?
ଶାଢୀ ବେସିକାଲି ମିଳେ ଆମର କଟ କଟକରେ ହୋଉଛି କଣ କହିଲ ଡିଡି ଟେକ୍ସଟାଇଲ। ଆଉ ଭୁବନେଶ ଆମ ବାସି ଭୁବନେଶ୍୍ୱରରେ ହୋଉଛି ତାରିଣୀ।
ଏବେ ଗୋଟେ ଡିଡ଼ି ଟେକଷ୍ଟାଇଲି ନୂଆ ଖୋଲିଚିପା।
ହଁ କୋଉଠି ମୁଁ ଆଉ ଜାଣି
ଏବେ ଗୋଟେ ଡିଡି ଟେକ୍ସଟାଇଲ୍ ଖୋଲିଛି ସେଟର ନାଇନ ରେ ବୋଧେ ଖୋଲିଛି। ସିଏ ଗୋଟେ ସିଡିଏ ପଥଠେଇଛି, ସେକ୍ଟର ନାଇଁନିରେ ବି ଏବେ ଗୋଟେ ନୂଆ ଡିଦିଟେ
ହଁ ସେଇଟା ମୁଁ ଆଉ ଜାଣିନି ମୁଁ ଗୋଟେସ ଜାଣିଚି। ଆଗରୁ ଯୋଉଟା ଖୋଲା ହେଇଥିଲା ମୁଁ ସେଇଠିକି ଯାଇଛି ଆଣିଛି। ସେଠି ବି ଆମର ବାହାଘର ଫାହାଘର ବ୍ରତ ଘର କିଛି ଅ କେଜନ ଦରକାର ହେଲେ ଆମର ଆମେ ସେଇଠୁ ଭଲ ଭଲ ମାନେ ଭଲ ପ୍ରାଇସିରେ ଡିସକାଉଟରେ ବି ଆଣିପାରିବା। ଯୋଉ ଅଧିକ ଅଧିକ ଶାଢ଼ୀ ଆମେ ଆଣୁଚେ ସେଇଠୁ ବି ଆଣିପାରିବା।
ମ୍ୟାମ୍ ଦବା ନବା ପାଇଁ ଶାଢ଼ୀ ଗୋଟେ ଏଠି ମିଳିପାରିବ ଯା ମାନେ ବ୍ରତ ଘର ବି। କଲେ ବନ୍ଦୀ ବ୍ୟବହାର ଯଉ ଫେରେଇବେ ସେମିତି ବି ଲୁଗା ମିଳିପାରିବ କଟନ୍ ଲୁଗା, ସିଲିକ୍, ସିନ୍ଥେଟିକ୍ ଯାହା।
ହଁ।
ହୋଲସେଲପ୍ରାଇସ ରେ ମିଳିବ।
ହଁ।
ସେଠୁ ଆଣିକି ବିଜିନେସ ତ ବି କରିହବ।
ସେଠୁ ଆଣିକି ବିଜନେସ୍ କରିହବ କିନ୍ତୁ ଆମର ଆମେ ଗୋଟେ ବିଜନେସ୍ ଷ୍ଟାର୍ଟ କରିବା ପୂର୍ବରୁ ଦେଖନ୍ତୁ। ଆମେ ଗୋଟେ ମୁଁ ଏବେ ଗୋଟେ ଦୋକାନ ଖୋଲିବି ତ ମୋତେ ଦୋକାନକୁ ସେତିକି ଷ୍ଟ୍ରଙ୍ଗ ନ କଲେ ଗୋଟେ କଷ୍ଟମର ଆମ ପାଖକୁ ଆସିବନି। ମୁଁ ଏବେ ଗୋଟେ ଶାଢ଼ୀ ଦୋକାନଟେ ଯେହେତୁ ଆମର ତ୍ରିଷ୍ କୁଳିଆ ନାହିଁ କଟକ ନାହିଁ ଭୁବନେଶ୍ୱର ନାହିଁ ସବୁଠି ଆମର କମ୍ପିଟିସନ୍ ମାର୍କେଟ୍ ଚାଲିଲାଣି। ତ ଯଦି ଆମେ ସେତିକି ନିଜକୁ ଆଉ ଦୋକାନ କୁ ଷ୍ଟ୍ରଙ୍ଗ ନକରିବା ତ ଆମେ ମାର୍କେଟରେ ଦୋକାନ ଗୋଟେ ବି ଦେଇପାରିବାନି। ଆମର ଏବେ ଆମେ ଯଦି ଏଇ
କରିବାକୁ ପଡିବ ଆମକୁ ବହୁତ ପଇସା ଇନଭେଷ୍ଟ ବି କରିବାକୁ ପଡିବ। ତ ଏ ସେଇ ଇନଭେଷ୍ଟ ଅନୁସାରେ ପ୍ରଫିଟ ମିଳକୁ ପଡିବ ତ ଇନଭେଷ୍ଟ ଆମେ ଯେତିକି କରିବୁ ସେତିକି ଅନୁସାରେ ଯଦି ଆମ ବେପ ବେପାର ନହେଲା।
ହଁ ଶୁଣନ୍ତୁ ଆମେ ଗୋ ଆମେ ଗୋଟେ ପାଞ୍ଚ ଟଙ୍କା ଗୋଟେ କାମରେ ଲ ଧେଇବା ଆଶା ରଖିବନି କି ଆମେ ସେଠୁ ଦଶ ଟଙ୍କା ପାଇବା ବୋଲି ଆମେ ଲଗେଇ ଦବା ଦେନ ଦେଖିବା କଣ ହଉଛି। ଗୋଟେ ଗୋଟେ ଯାଗାରୁ ଦଶ ଟଙ୍କାରୁ ପନ୍ଦର ଟଙ୍କା ଆମକୁ ପାଇପାରିବା କିଛି ନହଲେ ଦଶ ଟଙ୍କାରୁ ଚାରି ଛଅ ଟଙ୍କା ସାତ ଟଙ୍କା ବି ଆମେ ପାଇପାରିବା ସବୁ ଜିନିଷରେ ଲାଭ ରଖିକି ତ କାମ କରିହବନି। ଆମେ ଯେହେତୁ ଗୋଟେ ଦୋକାନ ଷ୍ଟାଟ କରିବା ଆମକୁ ଫାଷ୍ଟ କିଛି କ୍ଷତି ସହିବା ପାଇଁ ପଡିବ ତ ଆମେ ଗୋଟେ ଦୋକା ଦୋକାନ ଦବା ଆଜିର ମାର୍କେଟ ଜାଣିଥିବ ସିକ୍ୟୁରିଟି ଗୋଟେ ନେଲେଣି ଦେଡ ଲକ୍ଷ ଲକ୍ଷ ଦୁଇ ଲକ୍ଷ ଆଭବ ନେଇ ଯାଉଛନ୍ତି ସିକ୍ୟୁରିଟି। ଗୋଟେ ଦୋକାନ ଦବା ପାଇଁ ଗୋଟେ ସିକ୍ୟୁ ଏତିକି ବ୍ୟାକ୍ ସପଟ ନହେଲେ ଜଣେ ଯେତ ଗୋ ଗୋଟେ ଦୋକାନ ଦବା ପାଇଁ ସେତିକି ବ୍ୟାକ ସପୋର୍ଟ ନହେଲେ। ଗୋଟେ ଲୋକ କଣ ଆଗକୁ ଯାଇପାରିବ କେବେ?
ଇନଭେଷ୍ଟର ବି ଦରକାର ଦୋକାନ କରିବା ପାଇଁ ବି ପାଟନର ହିସାବରେ କଲେ କିଛି ଗୋଟେ କରିପାରିବ ତ ପାଟନର ସେ ବି ଷ୍ଟଙ୍ଗ ହେଵା ତ ଯଦି ପାର୍ଟନର ବି ଉପର ସେପଟ କଲେ ତାପରେ ଗଲା ଦୋକାନ ଦୋକାନ ପୁରା ଉବୁ ଡୁବି ଯିବ।
ଆମେ ଯଦି ଡିଡି ଟେକ୍ସଟାଇଲ ଆଣିକି ମାଲ ରଖିକି ବିକ୍ରି କରିବା ହେଇପାରିବ କିନ୍ତୁ ଆମକୁ ଲାଭ କମ ଦେଖିବାକୁ ପଡିବ ଯଦି ଆମେ ଲାଭ ଲାଭ ଅଧିକ ଚାହିଁବା ତ ଆମେ କୋଉଠୁ କଲିକତାରୁ ମାଲ ଉଠେଇ ପାରିବା। ଆମେ କଣ କଲିକ କଲିକତା ଗଲେ ସେଠି ସବୁ ମାଲଫାଲ କେତେ କଣ ଆସିବ କଣ ନାହିଁ ସବୁ କଥାବାର୍ତ୍ତା ହେଇଗଲେ। ସେତିକି ପେମେଣ୍ଟ କରିଦେଲେ ତ ସିଏ ଆମକୁ ରି ପଠେଇଦେବେ ଆମକୁ ଆଣିବାକୁ ତ ଆଜିିକାଲି ଆଉ ପଡୁନି। ସିଏ ଆମକୁ ପଠେଇଦେବେ ଆଡ୍ରେସ ଦେଇଦେଲେ ସେ ହଁ ଆଡ୍ରେସ ଦେଇଦଲେ ସିଏ ଆଣିକି ପହଁ ଞ୍ଚେଇଦେବି କିନ୍ତୁ ଗୋଟେ ବେପାର କରିବା ପାଇଁ ସେତିକି ମୁଣ୍ଡ ଥିବା ଦରକାର ଗୋଟେ ନର୍ମାଲି ଯାଇ ଗୋଟେ କାହିଁନା କେବେ ବସି ପାରିବୁନି। ସେ ସେତିକି ଷ୍ଟ୍ରଙ୍ଗ ହେଇଥିବା ଦରକାର ତମେ ଯେହେତୁ ଗୋଟେ ମାର୍କେଟକୁ ଯାଉଛ ଗୋଟେ ଲୋକର ଭଲ କଥା ତମେ ସହିବ ଗୋଟେ ଲୋକର ଖରାପ କଥା ବି ତମେ ସହିବ।
ଏବେ ଗୋଟେ ଏବେ ଗୋଟେ ଖୋଲି ଯୋଉ ଜିଓ ମାର୍ଟ ଅଛି ଜିଓ ମାର୍ଟ- ସ୍ମାର୍ଟ ଅଡର ଯୋଉ ଆସୁଛି ସେଇଟା ସେଇ ଶୂଳିଆ ପଟେ ପା?
ହଁ ସେଟା ତ୍ରିଶୁଳିଆ ପଟେ।
ସେଠି ସ୍ମା ସ୍ମାର୍ଟଅଡର ସାଙ୍ଗେ ମାନେ ସବୁ ଜିନିଷ ଆଭେଲେବୁଲୁ ଅଛି।
ହଁ ସବୁ ଜିନିଷ ଆଭେଲେବୁଲୁ ଅଛି। କିନ୍ତୁ ଟିକେ ପ୍ରାଇସ୍ ଆମକୁ ଅଧିକ ପଡୁଛି ଆମେ ଯଦି ଯାଇକି ସେଇଠୁ ସେ ଦୋକାନ ରୁ ଯାଇକି ଆମେ ଆଣିବା। ଯଦି ଆମେ ଅନଲାଇନରୁ ଅର୍ଡର କରିବା। ତ ଆମକୁ ଦଶ ଟଙ୍କା ପାଞ୍ଚ ଟଙ୍କା କୋଡିଏ ଟଙ୍କା ଆମକୁ ଡିସକାଉଣ୍ଟ ମିଳିଯାଉଛି କଣ ପାଇଁ ଆମେ ବାରମ୍ବାର ଯେତେବେଳେ ଅର୍ଡର କରୁଚେ
ପ୍ରପର ସେ ଜାଗାରୁ ଯାଇକି ଆଣୁଛ ତାଲେ ତମକୁ ଅଧିକ ପ୍ରାଇସ୍ ଅଧିକ ଆସୁଛି।
ଯଦି ଆମେ ଆଣୁଛେ ଆମକୁ ଟିକେ କମ ପଡୁଛି। ଦେଖନ୍ତୁ ଆମେ ଏବେ ଅଫଲାଇନରେ ଟିକେ ଅଧିକ ପଢୁଛି ଅଧିକ ନାହିଁ ଟିକେ କମ୍ ଅଧିକ ପଡୁଛି। ଆମେ ଗୋଟେ ଜିନିଷ ଏବେ ହଁ ହଁ ଆମେ ଗୋଟେ ଜିନିଷ ଘରେ
ତାହାଲେ ଲାଭ କଣ ଆମର? ଆମେ ତ ଘରେ ବସିକି ଅନଲାଇନ ଶୁଣ ଆମେ ଯଦି ଘରେ ବସିକି ଅନଲାଇନ ଅର୍ଡର କରିବା ଆମ ଘରେ ଯେତେବେଳେ ଡେଲିଭରି ଆସି କରିଦେବେ। ପୁଣି ସେଥିରେ ପ୍ରାଇସ୍ ବି ଦି ଟଙ୍କା ତିନି ଟଙ୍କା ପାଞ୍ଚ ଟଙ୍କା କଉଥିରେ ଦଶ ଟଙ୍କା ବି ପର୍ଯ୍ୟନ୍ତ ବି ଆମେ ଲାଭ ପାଉଛୁ କିନ୍ତୁ ଯଦି ଆମେ ସେଇ ଆମେ କଣ ଚାଲିକି ଯିବୁ କି ସେ ଜାଗା ଗଲେ ଗୋଟେ ଗାଡିରେ ତେଲ ପକେଇକି ସେ ଜାଗାକୁ ଗଲୁ ପୁରା ପ୍ରପର ୱେଟ୍ ର ଆଣିଲୁ ତ ଆମର ଲାଭ କୋଉଟା ହେଲା? ଆମର ଅନଲାଇନ ଟା ଲାଭ ହେଲା ନା ଆମ ଅନଲାଇନ ଟା କଲାଠୁ ଆମର ପ୍ରଫିଟା ଆମେ ପାଇପାରିଲୁ କିଛି କିଛି ତ ରିହାତି ପାଇଲୁ ଟଙ୍କା ଦି ଟଙ୍କା ହଉ।
ତ। ଗୋଟେ ଅଛି ଦିଇଟା ଅଛି ଗୋଟେ ହେଉଛି ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚି ଯାଉଛି ପାଞ୍ଚ ମିନିଟ ରୁ ଦଶ ମିନିଟ୍ ଭି ତରେ ହାଏଷ୍ଟ ପନ୍ଦର ମିନିଟ୍ ତାପରେ ଆଉ ଗୋଟେ ଅଛି ଦି ଦିନ ଗୋଟେ ଦିନ ଭିତରେ ଆସିକି ପହଞ୍ଚୁଛ ଆମେ ଯଦି ଦି କୁଇକ ଡେଲିଭରି ଟା ମାରିବା ତ ଆମେ ଘରେ ମସଲା ବନଉ ଥି ରୁ ଆସି ଆମକୁ ପନିର ଆଣିକି ଦେଇ ଦବ ଆମେ ସାଙ୍ଗେ ସାଙ୍ଗେ ତରକାରୀ କରିଦବୁ ତ ସେଇଠି ତ ଆମକୁ ଫାଇଦା ମିଳି ଚି ନା ଆମେ ଏବେ ମାର୍କେଟ କୁ ଯିବା ଗାଡି ନବା ତେଲ ପକେଇବା ବାଟରେ ଗଲାବେଳେ ଯଦି ଗୋଟେ ହେଲମେଟ ଚେକିଂ ହଉଥିବ କି ଯଦି ଗୋଟେ ଗାଡି ଧରିଦବ ସେଠି ଆମେ ହଜାର ପାଞ୍ଚଶହ ଦବା।
ତାପରେ ଆମକୁ ବି କାହାକୁ ବି କେତେ ବାଟ ମାନେ ମତେ ଯେତିକି ବାଟ ହବ ଆପଣଙ୍କୁ ସେତିକି ବାଟ ହବନି। କାହାକୁ କମ ପାଖ କାହାକୁ ପାଖ ବାଟ ହବ।
ତାପରେ ଆମର ଜାଣିଥିବେ ଜିଓମାଟରୁ ଯେଉଁ ଅନଲାଇନ ଅର୍ଡର ହଉଚି ତାର ଡେଲିଭରି ଚାର୍ଜେସ୍ ବି ପୁରା ଜିରୋ। ଡେଲିଭେରି ଚାର୍ଜେସ୍ ବି କିଛି ପଡୁନି ତ ଆମେ ଘ ଘରେ ବସିକି କଣ ପାଇଁ ସେଇଠୁ ଯଦି ଆମକୁ ଗରମେଣ୍ଟ ହଉ ପ୍ରାଇଭେଟ ହଉ ଯିଏ ହଉ ଯଦି ଯି ଆମକୁ ଏତେ ସୁବିଧା ଆମକୁ ମିଳୁଛି ଆମେ କଣ ପାଇଁ ସେ ସୁବିଧାକୁ ହାତଛଡା କରିବା କହୁନାହାନ୍ତି?
ହଁ।
ତ ଏମିତି ସବୁ ଆଉ କଣ ହଁ। ହଁ ଆମ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ଏବେ ତମ ରୋଷେଇ ସରିଲାଣି?
ହଁ ଆମ ରୋଷେଇ ସରିଗଲାଣି। ଚାଲିଛି ଅଧା ଅଧି ସରିଗଲାଣି ଅଳ୍ପ ଅଛି ଆଉ।
ଏବେ କଣ ରୋଷେଇ କରିବ?
ଏବେ ଚିକେନ ଅଛି ରୁଟି ହବ ଆଉ। ଅଟା ଚକଟା ହେଇଯାଇଛି ରୁଟି ଟା ହବ ଆଉ।
ତମେ କଉ ଅଟା ବ୍ୟବହାର କର?
ଆମର ସେମତି ନାହିଁ ଗୁଡ ଲାଇଟ ଗୋଟେ ଗୋଟେ ଟାଇମ ରେ ଗୋଟେ ଗୋଟେ ଟାଇମ ରେ ଜୁଉ ରିସ୍କା ଏମିତି ଆଉ।
ରାସ୍ତା ତ ବହୁତ ପୁରୁଣା ଓଟା।
ହଁ ସେ ତ ବ୍ରାଣ୍ଡ ର ଗଟେ ନା।
ବହୁତୁ ପୁରୁଣା ବ୍ରାଣ୍ଡ ହେଲାଣି ରିଷ୍ତା।
ହଁ। ନା ଏବେ ହଁ ଆଶୀର୍ବାଦ ବି ଭଲ ତାପରେ ଆମର ଗୁଡ୍ ଲାଇଟ୍ ଅଟାଟା ବି ପ୍ରାଇସ୍ ଟିକେ କମ୍ ପଡୁଛି କିନ୍ତୁ ଅଟାଟା ବି ଆମେ ଆଣି ଦିି ତିନଥର ବ୍ୟବହାର କରିଛୁ ତ ଭଲ ପଡୁଛି ରୁଟି ବି ନରମ ହଉଛି ଭଲ
ହଁ।
ଏମିତି ସବୁ ଆଉ। ଆଉ ଆପଣଙ୍କର କୋଉ ଅଟା ୟୁଜ୍ କରନ୍ତି।
ଆମର ସବୁବେଳେ ଆଶୀର୍ବାଦ ଅଟା ଆଶୀର୍ବାଦ ଯଦି ଆଶୀର୍ବାଦ ନ ରହିଲା ଆଶୀର୍ବାଦ ଆପସେନ୍ସ ରେ
ଓଃ ହଉ ମୁଁ ଆପଣଙ୍କୁ ଆଉ କେତେବେଳେ କଲ କରିକି କଥା ହେବି ଆଉ।
ହଁ।
ହ।